ହାଲୋ।
ହାଲୋ ହଁ। ହାଲୋ ହଁ କଣ କରଚୁ ଉଁ?
ମୁଁ ଏବେ ରୋଷେଇ ପାଇଁ ପ୍ରିପାୟାର ହଉଚି। ରୁଟି କରିବି ଆଉ ପିଠା ହବ। ତରକାରୀ ଗୋଟେ କରାଯିବ। ଅଁ ମଟର ତରକାରୀ ମଟର ବତୁରେଇଚି। ଉଁ ମଟରକୁ ତରକାରୀ କରିବି। ଖାଇବେ ନଅଟା ସାଢ଼େ ନଅଟା ବେଳୁ ତମେ ଏବେ କଣ କରୁଚ?
ମୁଁ ଏ ରୁଟି ପାଇଁ ସେଇ ରୁଟି ପାଇଁ ତ ରେଡି ହଉଥିଲି ଆଉ ଅଟା ଚପଡ଼ିକି ଆସିଲି ଡାଲମା ଟା କରିି କି ଅଟା ଚକଟିକି ଆସିଲେ ରୁଟି କରିବି ଆମର ଆଜି ପିଠା ନାହିଁ। ଆଉ ରାତିରେ ପିଠା ହେଲେ ଆ ଛୁଆ ଯାହା ଖାଇବେ ଆମ ବାବୁ ଖାଇବେନି ପିଠା। ସେ ରୁଟି କରିବି ଆଉ ଆଉ ଅଲଗା ଅଲଗା କେତେ କରିବି ଦିନରେ କରିଦିଏ ପିଠା। ଦିନରେ କଲେ ଇଟିଲି ପିଠା କଲେଆମ୍ ବାବୁ ଖାଆନ୍ତି ଆଉ ଛୁଆ ଚକୁଳିି ଖାଇବେ। ଖାଇବ।
ଆଉ ଆଉ କଣ ତମର କଟକ ରେ କଣ ସବୁ କଣ ଯାତ୍ରା ଫାତ୍ରା ହଉ ଚି କଣ ହଉଛି ତମେ କୁଆଡେ କୁଆଡେ ସବୁ ଯାଉଚ? ଆଉ ତମର କଣ ଭଲ ପିଠା ପଣା କଣ ଏ ସବୁ ଜାଣିଛ ଭଲ କହିବ?
କଟକ ରେ ଆମର ବାଲିଯାତ୍ରା ତ ଆଉ
କଣ ପିଠା ପଣା ଜାଣିଛ ସବୁ କୁହ। କଣ ଭଲ କରି ଜାଣିଛ?
ପିଠା ଭିତରେ ମୁଁ ପିଠା ଏଇ ଯୋଉ ସିଜା ପିଠା ଜାଣିଛି ଚକୁଳି ଇଟିଲି ଏଣ୍ଡୁରି ପିଠା। ଆଉ ଯୋଉ ମୁଆଁ ପିଠା ଏମିତି ଜାଣିଛି କିନ୍ତୁ ଯୋଉ ଜନ୍ତା ଜନ୍ତି ପିଠା ମତେ ଆସେନି। ମୁଁ ଜନ୍ତିବାର ଭାଗ ମାପ କିଛି ପାଇନି ଯେତିକ ଯେ କାକେରା ମଣ୍ଡା ହଉ ପୋଡପିଠା ହଉ। ଯୋଉ ଆସା ପିଠା ମାନେ ଏଇ ଜନ୍ତା ପିଠା ମତେ ଆସିବନି କାହିଁକନା ମୁଁ ପାଣିର ଭାଗ ମାପ ଜାଣି ନି। କିନ୍ତୁ ସିଝା ପିଟା ଚକୁଳି କରିଦେବି ଇଟିଲି କରିଦେବି ଏଣ୍ଡୁରି କରିଦେବି ଗୋଟେ କଦଳୀ ପ ପତ୍ରରେ ମୁଆଁ ପିଠା କରିଦେବି ଏଇ ଶିଯା ପିଠାରା ମତେ ଆସିବନି।
ହଁ। ଆଉ ଏମତି ଆଉ।
ଦେଇକି ହଁ ଦେଇକି ଜନ୍ତା ପିଠା ତାର ସିଝା ପିଠା ସବୁ ତାକୁ ଜଣା।
ହୁଁ ତମେ ଶିଖିଲନି ଆଉ।
ମୁଁ ଏଇ ଜନ୍ତା ପିଠା ପାଇଁ ମାନେ ଭାଗ ମାପ ଟିକେ ମୋର ପାଣି ଏପଟ ସେପଟ ହେଇଯିବ।
ହୁଁ, ଆ ବାଲିଯା ଯାତ୍ରାକୁ ଆମର ଆମେ ଯେତେବେଳେ ବାଲି ଯାତ୍ରାକୁୁ ସବୁ ବୁଲିଯାଉ ସେଆଡେ ଯାଇ ଆଛ ତମେ ଯିବା ଏଥର ବୁଲିକି ଆସିବା ଆଉ।
ହଁ ହଁ ବାଲିଯାତ୍ରା ବଢିଆ ହୁଏ ଆମର ଡଙ୍ଗା ଭସା କାର୍ତ୍ତିକ ମାସ ଠୁ କାର୍ତିକ ପୂର୍ଣ୍ଣମୀଠୁ ଆମର ଆରମ୍ଭ ହବ ଷ୍ଟାର୍ଟ ହବ। ହଁ ପୁରା ହେଇଯିବ ଆଠ ଦିନ ଏମତି ସରକାର ବି ଦେଇଦିଏ ଗମେଣ୍ଟ ଦେଇଦିଏ ଆଁ ଦଶ ଦିନ ଲଖେ ବଢେଇ ଦବ। ଆଉ ବାଲିଯାତ୍ରା ବଢିଆସେ ହୁଏ ଘରର ପ୍ରତ୍ୟେକ ଜିନିଷ ସେଇଠି ମିଳିବି ଆଉ ଘରକରଣା ଜିନିଷ ଆଉ ଯାହା ଖୋଜିବେ ସବୁ ମିଳିବ ଦୋଳି ଖାଇବାଠୁ ଆରମ୍ଭ କରି ଷ୍ଟେସନାରୀ ଠୁ ଆରମ୍ଭ କରି ସବୁ ଜିନିଷ ସବୁ ମିଳିବ ସେଠି। ବଡେ ବଡ ଯାତ୍ରା ହୁଏ ନା ଉପର ତଳ ଦିଟା ପଡିଆ ଅଛି ନା ବାଲି ଯାତ୍ରା। ପୁରା କଁ ଲୋକ ମାନେ ଲୋକ କାରବାର ନାଇ ଭୁବନେଶ୍ଵ ରରୁ ବି ଲୋକ ଆସନ୍ତି।
ଆମର ଏଠି ଚର୍ଚିକା ଙ୍କର ଭଲ ଯାତ୍ରା ହୁଏ।
ହଁ ଚର୍ଚି ଚର୍ଚି କା ମନ୍ଦିର ହେପଟେ ପାହାଡ ଏଇ ଯୋଉ ଟିକେ ପାହାଚ ଅଛି ଉପରକୁ ଉଠିବାନା ନାହିଁ।
ହଁ ପାହାଡ ଏଇ ପାହାଚ ଅଛି ପର୍ବତ ଉପରେ ଠାକୁରାଣୀ ରହିଛନ୍ତି। ସେ ପାହାଚ ପାହାଚ ହେଇଛି ହୁଁ ପାହାଚ ପାହାଚ ହେଇଚି।
ଆମେ ଏଥର ଯାଇଥିଲୁ ତ ନୟାଗଡ ଗଲୁ ଆମେ ଦଶ ବାରଟା ନା ତେରଟା ଜାଗା ବୁଲୁ ଫାଷ୍ଟ ଚର୍ଚିକା ମାଙ୍କ ମନ୍ଦିରଠୁ ଆରମ୍ଭ କଲୁ ସେଇଠୁଁ ମୁଁ ଆ ଷ୍ଟାର୍ଟ କଲୁ। ଏଇଠୁ ହୁଁ ବୁଲିକି ସେଇଠୁ ଦେଖେ ଦର୍ଶନ କରିକି ମାଆଙ୍କୁ ଆମେ ଚାରିଆଡେ ସବୁ ଗଲୁ ନୟାଗଡର ଯେତ ତେ ଜାଗା ଵୈଷ୍ଟୋଂ ଦେବୀ ଠୁ ଆରମ୍ଭ କରି ସାଇବାବା ମନ୍ଦିର ଯୋଉ ସିଦ୍ଧ ଭୈରବି ମନ୍ଦିର ଆଉ ଯୋଉ ଲଡୁବାବା ମନ୍ଦିର ସବୁ ମନ୍ଦିର ଦେଖ ଦେଖିଲୁ ଭୈରବ ମନ୍ଦିର କାଳଭୈରବ ମନ୍ଦିର ସବୁ ଦେଖିଲୁ ଆମେ। ତେରଟା ଜାଗା ଆମେ ବୁଲିକି ଆସିଲୁ ଚର୍ଚିକା ମାଙ୍କଠୁ ଆରମ୍ଭ କଲୁ ବୁଲିବା।
ତା ସବୁଆଡେ ଦେଖିଲ ଆଉ।
ହୁଁ ଏଇଥର ଆମେ ତେରଟା ଜାଗା ଦେଖିଆଇଲୁ। ଆମର ଗାଡିଟା ହେଇଥିଲା ପୁରା ପିକ୍ନିକ ଗଡି ଚାରଟା ତିନିଟା ରାତିରୁ ଆମେ ବାହାରିଲୁ ରାତି ଗୋଟାଏ ରାତିରେ ପହଞ୍ଚିଲୁ ଆଉ।
ହୁଁ ହୁଁଁ। ଆମ ପଟ ଆମ ପଟରେ ହଁ ଠାକୁରାଣୀ ଆମ ପଟରେ ହେମତି ଯାତ୍ରା ଫାତ୍ରା ସବୁ ଭଲ ହୁଏ।
ହଁ ବାଙ୍କିର ଚର୍ଚିକା ମାଙ୍କ ମନ୍ଦିର ପ୍ରସିଦ୍ଧ ଆଉ ନା?
ହୁଁ ମାଙ୍କ ମନ୍ଦିର ପ୍ରସିଦ୍ଧ ମା ସମସ୍ତେ ବହୁତ ଏତେ ବାହାରୁ ଲୋକମାନେନ ସବୁ ଆସିକି ଦର୍ଶନ କରୁଛନ୍ତି ବହୁତ ଭିଡ ହୁଏ। ସେଥିରେ ଦଶହରାରେ ଠାକୁରଙ୍କ ପାଖରେ ହୁଁ ସବୁ ବହୁତ ଯାହାର ଯାହାର ସବୁ ସମସ୍ ମାନସିକ କରିଥାନ୍ତି ବାହାର ଜାଗା ଇଏ ସମସ୍ ତ ଆସିକି ଦର୍ଶନ କରନ୍ତି ମାଆଙ୍କର। ଆଠ ଦିନି ଯେମିତି କ ଦର୍ଶନ ସ୍ତ୍ରୀ ଲୋକ ମାନେ ଆମର ଏଠି ଅଛି। ଠାକୁରାଣୀ ଯୋଉ ଦଶ ଦିନି ନନବରାତ୍ରିରୁ ଯୋଉ ବସିବେ ସ୍ତ୍ରୀ ଲୋକମାନେ ହେଠିକି ଦର୍ଶନ କରି ଯିବେନି।
ଓହୋ କାହିଁକି?
ହୁଁ ଜେ କଣ ତାଙ୍କର ଅଛି ମାଙ୍କୁ ସ୍ତ୍ରୀ ଲୋକମାନେ ଦର୍ଶନ କରି ଯାଆନ୍ତିନି କେବଳ ପୁରୁଷ ମାନେ ପୁରୁଷ ମାନେ କେବଳ ନିୟମ ଅଛି ମାଙ୍କର ହଁ ଆମେ ସେଇ ଆଠ ଦଶ ଦିନି ଆ ଆଜ୍ଞା ହଁ ଆମେ ସେଇ ଆଠ ଦଶ ଦିନି ଦର୍ଶନ ଠାକୁରାଣୀଙ୍କୁ କର କରୁନୁ।
ମାଙ୍କର କଣ ଆଜ୍ଞା ଥିବ।
ହଁ।
ହଉ। ଆମର ଏଇପଟେ ତ ଆମର ବାକିରେ ଆମ ମୋ ପୁଅର ସାଙ୍ଗର ଜଣଙ୍କ ଘର ତ ବାଙ୍କିରେ ତାଙ୍କ ଗାଁ ନା। ଆଁ ଘର ଯୋଉ ପୁଅ ଯାଇଛି କେତେ ଥର ବାଙ୍କି ସେ ତା ସହିତ ସାଙ୍ଗ ସହିତ ଯାଇ।
ହଁ ହଁ।
ହୁଁ ଯାଏ ରହିକି ଆସିଛି ବାଙ୍କିରେ। ତାର ସିଏ କହିବ କୁ ମୁଁ ଯାଉଛି ବାକି ମୋ ସାଙ୍ଗର ତାଙ୍କ ଗାଁ। ଆଉ ତାଙ୍କ ଘର ମୁଁ ସେଇଠି ଯାଇ ସେ ଦିଥର ଖଣ୍ଡେ ଯାଇଛି ବାଙ୍କି ବଡ ପୁଅ। ଆମେ ତ ପିକନିକ ରେ ମୁଁ ଯାଇଛି ଆଉ।
ହଁ। ଆଉ କେତେବେଳେ ତମ ତ ତମ ଗାଁ ରେ ତ ବଢିଆ ରଜ ଯାତ୍ରା ହଉଛି ଆଉ ରଜରେ ସବୁ ପ୍ରକାର ଇ ଏଇ
ଆମ ଗାଁରେ ଏତେ ହୁଏନି ମ। ଏତେ ହୁଏନି ଏଇ ବର୍ଷ ରଜ ମହୋତ୍ସବ କରିଛନ୍ତି ଆର ବର୍ଷଠୁ ଷ୍ଟାର୍ଟ କଲେଣି ଏଇ ବର୍ଷ କରିଛନ୍ତି ଆମକୁ ଡାକିଥିଲି ଆଉ ଆମେ ଯୋଉ ଯାଇଥିଲୁ ନେ ଇନଭାଇଟ୍ ହେଇକି ଆଉ। ଏଇ ସେଇ ଯୋଉ ପଡିଆଟା ଅଛି ସେଇଠି କରିଥିଲେ ଆଉ ଯୋଉ ଗରମ। ମ ହେଲା ଯୋଉ ଗରମ ଲାଇନି କଟିଲା ବର୍ଷା ଝଡ ପବନ ହେଲା ଗରମ ହେଲା ଆଉ। ତଥାପି ବି ରଜ ପାଳନ କଲେ କି ରଜକୁ ଆଉ ଖାତିର କରିବେ ବର୍ଷା ଝଡକୁ। ତଥାବି ପାଳନ କଲେ।
ତମେ ଅ କଣ ପ ପଢିଚ? ଅଁ ଇଏ କଣ ପଢିଛ କ ପଢିଚ କଣ କେତେ ଯାଏ ପାଠ ପଢିଛ?
ମୁଁ ମୋର ଗ୍ରାଜୁଏସନ୍ ବି ଏ।
ବିଏ ଯାହେଲେ ସ ଚାକିରୀ ବାକିରି କାମ
ଚାକିରୀ ମୋର ଆକ୍ଚୁଲି ଗ୍ରାଜୁଏସନ୍ ଏଜୁକେସନ୍ ଅନର୍ସ ରେ ମୋର ଫାସ କ୍ଲାସ ହେଇଛି ଅନ ଡିଷ୍ଟିଙ୍ଗ ସନ ବି ପାଇଛି କିନ୍ତୁ ଡିଷ୍ଟିଙ୍ଗ ସନ ବି ପାଇଛି ମୋର ସବୁ ନହେଲେ ମୋର ସ କ୍ୟାରିୟର ଫାସ କ୍ଲାସେ କିନ୍ତୁ ମୁଁ ଏମିତି ଜାଗାରେ ପଢିଲି ଯାହାକି ମୁଁ ଏ କୁଟିଆ ହେଇଗଲି ମାନେ ମୋର ଶାଶୁ ଶଶୁର କେହି ନାହାଁନ୍ତି ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଇଏ ଡିଉଟି ଛୁଆ ଦିଟା ଘର ସମ୍ଭାଳିବି ନା ସେ ଚାକିରୀ କରିବି? ଘରେ କେହି ନାହାଁନ୍ତି ସେଇଥିପାଇଁ ମୁଁ ଚାକିରି ଆଉ ନିଶା ଛାଡିଦେଲି। ଆଉ କଣ କରିବି। ଘରେ ଜଣେ କିଏ ଥ୍ୟାଆନ୍ତା ଶାଶୁ ଥାଆନ୍ତେ ଯା କିଏ ଗୋଟେ ଥାଆନ୍ତେ ମୋ ଘରେ ଜଣେ ସମ୍ଭାଳିଲେ ମୁଁ ଚାକିରି କଲି। ଆଉ ଘରେ କେହି ନାହାଁନ୍ତି ମୁଁ ଯଦି ଡିଉଟି କରିବି ଇଏ ବାପ ଛୁଆ ଦି ଜଣ ଅବହେଳା ହେଇଯିବେ। ତାଙ୍କୁ ଖାଇବା ପିଇବା ୟାଙ୍କ ଦାୟିତ୍ଵ କିଏ ନବ? ସେଇଥିପାଇଁ ଆଉ କଣ କରିବି ଆଉ ସେଇ ପଢା ଖାଲି ପଢିକି ରହିବା କଥା ଆଉ।
ଘରର ଦାୟିତ୍ଵ ଆଗ ନା ଆଗ ଘରର ଦାୟିତ୍ଵ ତାପରେ ବାହାର ଦାୟିତ୍ବ। ପିଲାମାନଙ୍କୁ ଆଗ ଦେଖିବା ପିଲାମାନେ ପାଠ ପଢୁଛନ୍ତି ତାଙ୍କୁ କେମିତି ତମେ ସେମାନଙ୍କୁ ନ ନଜର ନଦେଲେ ସେମାନେ ପଢ଼ିବେ କେମିତି ମା ଆ
ପଢିବେ ହଁ ତାପରେ ଆଉ ଗୋଟେ କଥା ଏବେ ସିନା ବଡ ହେଇଗଲେଣି ପଲେ ଛୋଟ ବେଳେ ତାଙ୍କୁ ଛାଡିକି କୁଆଡେ ଯିବି ଡ୍ୟୁଟି କରିବେ ତାଙ୍କୁ ସମ୍ଭାଳିବ କିଏ ଛୋଟଳୁ? ଆ ସେ ଜନ୍ମରୁ ଛୋଟ ବଳୁ ମୁଁ ଏକା ଆ ତାଙ୍କୁ କୋଉଠି ଛାଡିକି ଯିବି ଛୋଟ ଛୁଆଙ୍କୁ ଘରେ ତ କେହି ନାହାଁନ୍ତି ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଇଏ ଗୋଟିଏ ପୁଅ। ନଣନ୍ଦ ଦି ଜଣ ଆମର ବାହାଇ ଯାଇଛନ୍ତି ଏଇ କଟକ ରେ ବାହାଇଛନ୍ତି ଲିଙ୍କ ରୋଡ ରେ ଜଣେ ହାଇକୋର୍ଟ ପାଖରେ ଜଣେ। ଆଉ ଘରେ ଇଏ ଏକୁଟିଆ ଗୋଟେ ପୁଅ। ମା ବାପା ନାହାଁନ୍ତି ମା ନାହାଁନ୍ତି ଶାଶୁ ଶ୍ୱଶୁର ନାହାଁନ୍ତି। ଆଉ ମୁଁ ଛାଡିକି କୁଆଡେ ଯିବି ଏତ ତ ଡ୍ୟୁଟି ସକାଳେ ପାହିଲେ ତାଙ୍କର ସମାଜ ଅଫିସରେ ରହିଲେ ଇଏ ସାମ୍ବାଦିକ ଲୋକ। ଆଉ ମୁଁ ଛୁଆଙ୍କୁ ଦେଖିବ ମୁଁଉଠି ଯିବି ଛୋଟ ଛୁଆ ଦିଟା କୋଉଠି ରହିବେ? ସେଇଥିପାଇଁ ଚାକିରି ଆଉ ନିଶା ଛାଡ଼ିଦେଲି ଆଉ।
ଆଉ କଣ ତମେ ସବୁ ଭଲ ରୋଷେଇ କଣ ରେସିପି କଣ ଜାଣିଛ ରୋଷେଇ?
ରୋଷେଇରେ ମୁଁ ସବୁ ଜାଣିଛି।
ହୁଁ।
ରୋଷେଇ ର ମୁଁ ସବୁ ମାନେ ସବୁ ତ ଆଉ ସବୁ ଜିନିଷ ରୋଷେଇ ମୁ ମାନେ ନାଇଟି ଫାଇବ ପରସେଣ୍ଟ ମୁଁ ରୋଷେଇରେ ଜାଣିଛି ଆଉ ବୋଧେ ଫାଇବ ପରସେଣ୍ଟ ମୁଁ ଜାଣିନଥିବି କି ନାଇଟି ଫାଇବପରସେଣ୍ଟ ମୁଁ ଜାଣିଛି ରୋଷେଇର।
ଭଲା ଭଲଲସବୁ କର ଆଉ। ଚଲ ଭଲା ଭଲ ଯଛ ସେ ପ୍ରସ୍ତୁତ ଆ ଘଉ
ପିଠାର ହାପ ଜାଣିଛି ହାଫ ଜାଣିନି କିନ୍ତୁ ରୋଷେଇ ର ନାଇଟି ଫାଇବ ପରସେଣ୍ଟ ଜାଣିଛି ଆଉ ଫାଇବ ପରସେଣ୍ଟ ବୋଧେ ଜାଣିିନି ତ ଆଉ ଆମର ଭେଜ୍ ଉପରେ ଆଉ ଭେଜ ସବୁ ଜାଣିଛି ଆଉ।
ହଁ ଯା ଭଲ ରୋଷେଇ କଲେ ଭଲ ମ ସବୁ ଆମି ସବୁରେ ଭଲ ଜାଣିଛ ନାଇଣ୍ଟି ପରସେଣ୍ଟ ସତଟା ନଅ ଭଗଞ୍ଚ ତୋଳେ ଆମି କର ନା ନାହି ନ ସଧା
ନାଇଁ ନାଇଁ ନାଇଁ ସାଧା କଥା କହୁଛି ଭେଜ ବା ସବୁ।
ହଁ ତମେ ବି ମାନେ ସାଧା ଉପରେ।
ହଁ ହଁ ଦେଇର ଯାହା ମୋର ସେୟା।
ହଉ ପିଲାମାନେ ବି ସେମିତି?
ହଁ ହଁ ପିଲା ଆମ ଘରେ ତ ଆଲ ନାହିଁ ଆଉ।
ଓୁ ସମସ୍ତେ ଆଉ ଭଲ।
ହଁ ଆମର ସମସ୍ତେ। ହଁ ହଁ ଆମ ଠାକୁରରେ ଆମର ଘରେ ବି ଫ୍ୟାମିଲି ସବୁ ଦେଇ ଆମର ଆମ ଘରେ ବଡ ବାପାଙ୍କର ଆମ ଘର ଆମର ପିଇସାଙ୍କର ଦାଦାଙ୍କର ଆମର ଏଠି ସମସ୍ତେ ମାମୁଁ ଘର ମୋର ଏଠି ଅଛନ୍ତି ମାମୁଁ ଘର ଏମିତି ସମସ୍ତେ ଆମର ତ ଠାକୁରଙ୍କ। ହଉ ତାହେଲେ ହଉ ମୁଁ ଯାଉଛି ରୋଷେଇ କରିବି ଆଉ।
ହଁ ହଁ ହଉ ରହିଲି।
ହଁ